କୁହ।
ହୁଁ ଆଉ କଣ କରୁଥିଲ?
ମୁଁ ଏଇଠି ବସିଛି ଗୋଡରେ। ପୁଅକୁ ଟିକେ ଝୁଲଉଛି ସେଇ ଉଠି ପଡ଼ିଲା ତ।
ହୁଁ ହୁଁ। ଆଉ ମ୍ୟାରେଜ ପରେ କୁଆଡ଼େ ସବୁ ବୁଲିବା ପାଇଁ ଯାଇଛ।
ବୁଲିବାକୁ ଆମେ ଯାଇଥିଲୁ ବନାରସ ଯାଇଥିଲୁ। ବୁଲିବାକୁ ନୁହଁ ଫ୍ୟାମିଲି ସବୁ ଯାଇଥିଲୁ।
ହୁଁ ହୁଁ ହୁଁ ହୁଁ।
ସେ ଶ୍ୱଶୁରଙ୍କର ଅସ୍ଥି ବିସର୍ଜନ ହବାରଥିଲା ତ।
ହୁଁ ହୁଁ ହୁଁ।
ସେଆକୁ ନେଇକି ଯାଇଥିଲୁ ଆଉ।
ଓହୋ ହିମ୍। ହୁଁ ହୁଁ। ଯଇଣ୍ଟ ଫ୍ୟାମିଲି ରେ ରହୁଛୁତ ହୁଁ ହୁଁ ହୁଁ। ସେସବୁ ବୁଲା ବୁଲି ଟିକେ ନାହିଁ। ଜଏଣ୍ଟ ଫ୍ୟାମିଲି ବୋଲି କଣ ବୁଲିବାକୁ ଯିବା ମନା?
ନାନା ଏ ସେ ଯଉଠି ଯେମିତି। ଚାଲିଛି ଆଉ ଯେଉଁ ଦେଶେ ଗଲି ସେଇ ଫଳ ଖାଇଲି ଆଉ।
ହଁ
ହ
କିନ୍ତୁ ବାହାରକୁ ଯିବାଟା ବି ଭଲ ମାଇଣ୍ଡଟା ରିଫ୍ରେଶ ହେବ ଆଉ ଗୋଟାଠି ପୁରା ବନ୍ଦ ହେଇକି ରହିଲେ ମାଇଣ୍ଡ ପୁରା ଯାମ୍ ହେଇଯାଏ
ହୁଁ ହଁ
ତମେ କୁଆଡ଼େ ଯାଇଥିଲ ବୁଲିବା କୁ ଅଁ ମୁଁ ଯାଇଥିଲି ଫାଷ୍ଟ ଆମେ ଶିଲଙ୍ଗ ଯାଇଥିଲୁ ନେହୁ ତାପରେ ନା ନା ଏଇଟା ଏପଟେ ତ୍ରିପୁରା ସାଇଟ୍ ରେ ହୁଁ ତାପରେ ଯାଇଥିଲୁ ଦିଲ୍ଲୀ ରାଜସ୍ଥାନ ଆଉ ତାପରେ ବାଙ୍ଗଲୋର
ହୁଁ
ସେତିକି। ଚଣ୍ଡିଗଡ଼଼। ହଁ ଏମିତି ସେଇ ପାଖାପାଖି କିଛିଟା ଜାଗା ବୁଲା ହେଇଛି ଆଉ। ଦିଲ୍ଲୀ। ହଁ ଦିଲ୍ଲୀ ପୁରା ମାନେ କଭର୍ କରିଛୁ। ରାସ୍ତାନ ର କିଛିଟା ମେନ୍ ମେନ୍ ହଁ ଜିନିଷ ଦେଖାହେଇଛି।
ହୁଁ
ହଁ ସେତିକି ଆଉ ଚଣ୍ଡିଗଡ଼ ଏପଟେ। ମନାଲି ଶିମଲା ଏସବୁ ଦେଖିଛି ତାପ କ ତ ଆଉ ନାହିଁ ଆଉ ଏବେ ଯୋଉ ପାଣିପାଗ ପରିବର୍ତ୍ତନ ସେଥିପାଇଁ ଆଉ କୁଆଡ଼େ ଯାଏନି। ତାପରେ ଏବେ ଏଇଠି ପୁରୀ ଯାଇଥିଲୁ।
ହୁଁ
ପୁରୀ
ପୁରୀ ଫାଷ୍ଟ ମ୍ୟାରେଜ ପରେ ଯୋଉ ଯାଆନ୍ତି। ଯାଇଛି
ସେଟା ଯାଆନ୍ତି ନା। ପୁରୀ ମାନେ ଫାଷ୍ଟ ମ୍ୟାରେଜ୍ ପରେ ହଁ ଆମର ଓ ରିଚୁଆଲ
ହୁଁ
କିନ୍ତୁ ହନିମୂନ କରି ଆମର ରିଚୁଆଲ ନୁହଁ ନା। ଓହୋ ହଁ ହୁଁ ହୁଁ ହୁଁ ହୁଁ ହଁ।
ଏଇଟା ହଉଛି ଫରେନରଙ୍କର
ହଁ
ଓଡ଼ିଆଙ୍କର ସେଇଟା ନୁହେଁ।
ହୁଁ ଆଉ କେଉଠି ତ ଗୋଟେ ଯାଇଛ ଆଉ।
ହଁଁ ହଁ ମୁଁ ସାର୍ଥକରେ ଆଉ ଗୋଟେ ବଙ୍ଗାଳୀ ସିରିଏଲ ଦେଖେ। କାହାଗେ କହିବି ମନର କଥା।
କଣ କାହାକୁ କହିବି ଏଇଟା କଣ ମାନେ
ବଙ୍ଗାଳୀ ସିରିଏଲ ଟା ସାର୍ଥକରେ ଓଡ଼ିଆରେ ଦଉଛି।
ହୁଁ ହୁଁ ହୁଁ ତାର କଣ ମାନେ
ତାର କନସେପ୍ଟ ହେଲା ମାନେ ଯୋଉମାନଙ୍କୁ କୋଉ ସ୍ଵାମୀ ମାନେ ଆଫଟର ମ୍ୟାରେଜ କିଛି ବି ରିଜିନ୍ ପାଇଁ ଛାଡ଼ି ଦେଉଛନ୍ତି। ସେମାନେ କେମତି ନିଜ ଗୋଡରେ ନିଜେ ଛିଡା ହେଉଛନ୍ତି। କେମିତି ସେଇ ସବୁ ସିଚୁଏସନ୍ କୁ ହ୍ୟାଣ୍ଡଲ କରୁଛନ୍ତି। ସେ ମାନେ ସିରିଏଲ ର ଥିମ୍ ହଉଛି ଏଇଟା।
ଆଚ୍ଛା! ଆଚ୍ଛା!
ଯେହେତୁ ସ୍ଵାମୀ ନାହିଁ ସେ ତା ମନକଥା କାହା ଆଗରେ କହିବ ସିରିଏଲ ନା ହଉଛି ସେଇଆ।
ହଁ, ହଁ, ହଁ।
କିନ୍ତୁ ଏମିତି ବି ଅଛି ସି ସ୍ୱାମୀ ଥାଇ ବି
ଥାଇବି ତୋ ମନ କଥା କହିପାରିବୁନି। ହଁ ସେଇଟା ଆଜିକା ଡେଟ୍ ରେ ବି କିଛିଟା କିଛି ଜିନିଷରେ ହଉଛି। ଆଉ ବେଶୀ ହଉଛି ଯୋଉଟା କି ମାନେ ତୁମର ଆରେଞ୍ଜ ମ୍ୟାରେଜ୍ ହେଇଛି।
ହୁଁ।
ସେଇଥିରେ ଏହି ସବୁ ଲକ୍ଷଣମାନ ବେଶି ଦେଖାଯାଏ। ଆଉ ଯୋଉଟା ଲଭ୍ ମ୍ୟାରେଜ୍ ହେଇଛି ଏ ସବୁ ଲକ୍ଷଣ ସେଠି ଏତେ ଦେଖାଯାଏ ନାହିଁ। ଯେହେତୁ ତୋମେ ଦୁହେଁ ଆରେଞ୍ଜ ମ୍ୟାରେଜ୍ କରିଚ। ଓ ଏଇ ସବୁ ଲକ୍ଷଣ ଗୁରା ଦେଖା ହଁ, ହଁ ଏଇ ଲକ୍ଷଣ ସବୁ ଦେଖାଯିବା ସ୍ୱାଭାବିକ।
ଆଉ ସେ ଲକ୍ଷଣ ସହିତ ତୋମେ ଯେତିକି ମାତ୍ରାରେ ଖାପ ଖୁଆଇ ଚଳିପାରିବ, ତୋମ ପାଇଁ ବି ସେତିକି ଭଲ। ଅଁ, ହଁ। ଏଠି ଆଉ କିଛି କରିହବନି, ଏଇଟା ଏମିତି ଗୋଟେ ଜିନିଷ ତୁମେ ଚାହିଁଲେ ବି ଆଗକୁ ଯାଇ ପାରିବନି। କି ତୁମେ ଚାହିଁଲେ ବି ପଛକୁ ଯାଇ ପାରିବନାହିଁ। ତୋମକୁ ତୋମକୁ ସେଇ ମଝିରେ ରହିକି
ହୁଁ
ଖାଲି ଆଡ଼ଜେଷ୍ଟ ଆଡ଼ଜେଷ୍ଟ କରିବ। ଆଜବେଷ୍ଟ ଅଁ, ଛାତଘର ପକ୍କା ଘର। ସିମେଣ୍ଟ ଘର। ଯେତିକ ସବୁ ଘର ଅଛି, ସବୁ ତୋମେ ବନେଇବ।
ହୁଁ। ଆଉ କଣ କଅ? ମନ୍ଦିର ର ପୁରୀ କେବେ ଯାଇଥିଲ କହୁଛ?
ମୁଁ ପୁରୀ ଏବେ ଏଇ ହଁ ମୁଁ ପାଖାପାଖି ଯାଇଥିଲୁ। ସମସ୍ତେ ସବୁ ଫ୍ୟାମିଲି ମିଶିକି ଯାଇଥିଲୁ। ଆଉ ସେଠି ଗୋଟେ ହୋଟେଲ୍ ଟେ ବୁକ୍ ହେଇଥିଲା। ସେ ହୋଟେଲ୍ ରେ ରହିଲୁ। ସନ୍ଧ୍ୟାବେଳକୁ ମାନେ ସକାଳୁ ଏଠୁ ବାହାରିକି ଯାଇଥିଲୁ। ଆମ ବସ୍ ରେ ଯାଉଛି ଏସି ବସ୍। ଏଇଠି ଗୋଟେ ଛୁଆଟେ ଅଛି ତୋ। ଛୁଆ ତାର ହଁ ମାନେ ଗାଡ଼ିରେ ଗଲେ ବାନ୍ତି ଫାନ୍ତି ହୁଏ। ଏଁ, ତାପରେ ଟ୍ରେନ୍ ବି ସକାଳୁ ନଥିଲା। ତ ବସ୍ ତ ସୁବିଧା ଅଛି ଭୁବନେଶ୍ୱରରେ। ହଁ ଏସି ବସ୍ ବହୁତ ବଢ଼ିଆ ବସ୍ ଗମେଣ୍ଟର। ଏ ସେ ଘଣ୍ଟେ ଘଣ୍ଟେ ଦେଢ଼ ଘଣ୍ଟାରେ ନେଇକି ପହଞ୍ଚିଗଲା। ପୁରା ମାନେ ଜଣାପଡ଼ିଲାଣି ଯେ ତୋମେ ଯାଉଛ ବୋଲି। ଆ, ଫ୍ୟାମିଲି ପୁରା ଜଏଣ୍ଟ ଫ୍ୟାମିଲି ଯାଉଚ ନା। ଘରୁ ତ ସେଠି ହୋଟେଲ ଦେଖିକି ବାରଟା ବେଳକୁ ପହଞ୍ଚିଲା ବାରଟାରେ ସେ ନଅଟାରେ ପହଞ୍ଚିକି ଟିକେ ହୋଟେଲ ଖୋଜିବା। ପାଇଁ ଟିକେ ଟାଇମ୍ ଟେକିଙ୍ଗ ଟିକେ ହିଁ ହେଲା।
ହୁଁ।
ତାପରେ ବ୍ରେକ୍ଫାଷ୍ଟ କରିକି ଏଗାରଟା ଭିତରେ ତୁମେ ହୋଟେଲରେ ବୁକ୍। ବୁ ହେଇଗଲା ହୋଟେଲ ବୁକିଙ୍ଗ ହେଲା ଆଉ ପହଞ୍ଚିଲା ଏତିକୁ ଟିକିଏ ରେଷ୍ଟ କରିକି। ଖାଇବା ମାନେ ଲଞ୍ଚ୍ କରିସାରିକି ତିନିଟା ବେଳକୁ ସି ବିଚ୍ କୁ ତିନିଟା ଚାରିଟା ବେଳକୁ ସି ବିଚ୍ କୁ ଯିବେ। ଯାଇକି ସେଇଠି ଟିକେ ଫଟୋ ଫଟୋ ଉଠାଇ ଅଟୋ ଅଟୋରେ ବସି ହେଲା। ବସିକି ଫଟୋ ଉଠେଇକି ସେଇଠିକୁ ଆସିଲୁ ଆସିଲା ପରେ ରାତିରେ ଆମେ ପୁରୀ ମାନେ ଦର୍ଶନ କରିବା ପାଇଁ ଗଲୁ। ମନ୍ଦିର ହୁଁ ନଅଟା ଆଠଟା ବେଳକୁ ଏଣ୍ଟ୍ରି କଲୁ ନଅଟା ପଚାଶ ରେ ଦର୍ଶନ ସାରିକି ପଳେଇ ଆସିଲୁ ମାନ ଦଶ ହଁ ହଁ ହେଇ ପାରିଲା ଆରା୍ମସେ। ଆରାମସେ ଭାବିଲୁ ଯଦି ନ ହେଲା ଯଦି ବେ ଛୁଆକୁ ନେଇକି ଭିତରକୁ ଯିବାଟା ଯୋଉ ଦଳା ଚକଟା ଗହଳି ହଉଛି। ଟା ଯିବାଟା ସମ୍ଭବ ନୁହେଁ। ଭାବିଲୁ ଯଦି ହେଲା ତ ଠିକ ଅଛି ଯଦି ନହେଲା ତାହେଲେ ଛୁଆକୁୁ ନେଇ କି ସେଠା ରିଟର୍ନ ଆସିବୁ ଘରେ ଛୁଆଙ୍କୁ ନେଇକି ତ ଜଗନ୍ନାଥଙ୍କ କୃପାରୁ ଭଲରେ ଭଲରେ ଦର୍ଶନ ହୋଇଗଲା। ଆଉ ଆମ ପରେ ପରେ ମାନେ ସାଙ୍ଗେ ସାଙ୍ଗେ ପହର ପଡ଼ିଗଲା ମାନେ ଆମେ ବାହାରିକି ଆସି ଲୁ ତ ମାନେ ପହଡ଼ ପଡ଼ିଲା।
ହୁଁ ସେଇ ଟାଇମରେ ଯାଇ ପାରିନଥାନ୍ତା ଆଉ ଦେଖା ହେଇନଥାନ୍ତା।
ଟିକେ ହଁ ତାପରେ ଦେଖା ବି ହୋଇନଥାନ୍ତା। ତା ପରକୁ ଥିଲେ ଆଉ ଦୁଇଜଣ ଯିବା ପାଇଁ ସେମାନେ କହିଲେ ଆମେ ଯିବୁନି। ଆମେ ପାହାନ୍ତିଆ ପାହାନ୍ତିଆ ଯିବୁ ଦର୍ଶନ କରିବା ପାଇଁ ଆମେ ଆମେ ଏବେ ଯାଉଛୁ ଯଦି ହେଲା ତ ନହେଲା ପୁଣି ଯଦି ପାହାନ୍ତିଆ ଆମେ ଦର୍ଶନ କରିବା ପାଇଁ ଯାଉଛୁ। ଛୁଆଗୁଡ଼ା ଯାଇଛନ୍ତି ସି ବିଚରେ ଗାଧୋଇବା ପାଇଁ ଆଉ ସେଇଟା ମିସ୍ ହେବ ଆଉ ଖାଲି ତୁମେ ସି ବିଚରେ ଗାଧୋଇବା ପାଇଁ ଆଉ ଗୋଟେ ଦିନ କିଛି କାମ ନାହିଁ ରହିବ କି ସେ ହୋଟେଲରେ? ଆଉ ତ କୁଆଡ଼େ ଯିବାର ନାହିଁ। ହ ତମେ କହିଲ ତମେ ମାନେ ଯାଅ ତାହେଲେ ଆମେ ଛୁଆକୁ ନେଇକି ଆମେ ସି ବିଚ କୁ ଯିବ। ଆମେ ଯିବୁନିଁ ଏଇତ ସେମାନେ ହେଠ। ସେ ଯୋଉ ଜନ୍ତୁ ଦିଜଣ ଥିଲେ। ଯୋଉମାନେ କି ଇଚ୍ଛୁକ କଲେଣି ରାତିରେ ନ ଯିବା ପାଇଁ। ସେମାନେ ସେଇଠୁ ହ କରିଦିନ୍ତି ସକାଳୁ। ଚାରିଟା ବେଳୁ ଉଠିକି ରାତି ଗାଧେଇ ପାଧେଇକି ହୁଁ ହଁ ଛୁଆ ପାହାକୁ ନେଇକି ଗଲେ ତମେ ତମ ହିସାବରେ କିଛି କରିପାରିବ ନାହିଁ। ଛୁଆମାନଙ୍କ ହିସାବରେ କରିବା ପାଇଁ ପଡ଼ିବ ତ ତା ଏରେ ଯଦି ଛୁଆ ଚାରି ପାଞ୍ଚ ବର୍ଷର ହେବେ ଠିକ୍ ଅଛି ଏଇ ବର୍ଷେ ଦୁଇ ବର୍ଷର ଛୁଆ ଛୁଆଙ୍କୁ ତୁମେ ନେଇକି କରିପାରିବନି ଆଉ ଦୁଇ ତିନିଟା ଛୁଆ। ପ୍ରତି ବର୍ଷେ ଦି ବର୍ଷ ଭିତରେ ଥିବେ। ତା ବାପା ମା ହଁ ହେଇଗଲେ ସମୟରେ ବୁଲିବା ତା ବାପା ମାଆଆଉ ଗୋଟେ କଥା କହୁଥିବେ ଆଉ ବାପା ମାଆଉ ଗୋଟେ କଥା କହୁଥିବେ ଏମିତିରେ ତୁମର ଖାଲି କନଫ୍ୟୁଜ୍ କନଫ୍ୟୁଜ୍ ସେଥିରେ ତୁମେ କିଛି କରିପାରିବନି ଏମିତି କର କି ବୁଲାବୁଲି କରିକି ସେଇଠୁ ସେମାନେ ଗଲେ ଯେ ଚ ସେଠାରୁ ସେମାନଙ୍କର ଦର୍ଶନ ହେଲେ ଆମେ ଗହଳି ଗହରେ ନଅଟା ସାଢ଼େ ନଅଟା ଏ ପର୍ଯ୍ୟନ୍ତ ସେମାନେ ରହିିବେ
ହୁଁ
ହୁ ହେଇକି ଆସିଲୁ ଆଉ ଆମେ ଏଇଠୁ ଗଲ ହ ଏଇଠୁ ଛୁଆ ମାନଙ୍କୁ ଟିକେ ସିଝିଛି ଗାଧେଇ ପାଥେଇ ହୁଁ ହୁଁ ହଁ ହ ହ ଠିକ୍ ଅଛି ହଁ ହଁ ହୁଁ ହୁଁ ହୁଁ ହୁଁ